ହଁ ସାର୍ ନମସ୍କାର।
ନମସ୍ତେ ନମସ୍ତେ।
କଣ କରୁଥିଲି? ଉଁ ସାର୍ ମୁଁ ଏବେ ଟିକେ ରଜ ସଂକ୍ରାନ୍ତି ତ ଆଜି ତ ଏବେ ମୁଁ ଟିକେ ମନ୍ଦିର ଯାଇଥିଲି ଆମ ଘର ପାଖରେ।
ହଁ ହଁ। କୋଉ ମନ୍ଦିର ଯାଇଥିଲେ?
ଅ ନେମାଳ ଯାଇଥିଲି।
ଆ
ଆମ ଘର ପାଖରୁ ପ୍ରାୟ ତ ହବ ଅ-କୋଡିଏ କିଲୋମିଟର ହବ।
ଓହୋ ଆପଣ କେମିତି ବା ବାଇକ ରେ ନା ସ୍କୁଟି ରେ କୋଉଥିରେ ଯାଇଥିଲେ?
ନାଇଁ ଆମର କାର ଅଛି ତ ଆମେ ସେଇଥିରେ ଯାଇଥିଲୁ ଆଜ୍ଞା ମ-ମୋ ହଜ୍ ବେଣ୍ଡଙ୍କ ସହିତ ଯାଇଥିଲୁ।
ଆଜ୍ଞା ଆଜ୍ଞା ଯାହା ହଉ ଭଲ ହେଲା ରଜ ସଂକ୍ରାନ୍ତି ଟା ଯାଇ ବୁଲିକି ଦର୍ଶନ କରି ଆସି
ଆଜ୍ଞା। ଆମର ଏଠି ଟିକେ ସେ ପପୁଲାର ଅଛନ୍ତି ସେ ଠାକୁର ନେମାଳ ବଟରେ ଆମର ଅଚ୍ୟୁତାନନ୍ଦ ମହାପ୍ରଭୁ ଅଛନ୍ତି। ଆଉ ସିଏ ଆମର ପଞ୍ଚସଖା ମଧ୍ୟରୁ ଜାଣିଛନ୍ତି ପଞ୍ଚସଖା ନାଁ ଜାଣିଛନ୍ତି?
ହଁ ପଞ୍ଚସଖା
ଅନନ୍ତ, ଯଶବନ୍ତ, ବଳବନ୍ତ।
ହଁ ହଁ ତାଙ୍କ ରୁ ଅଚ୍ୟୁତ ଅଚ୍ୟୁତାନନ୍ଦ ହଉଛନ୍ତି ଜଣେ ତାଙ୍କ ପୀଠ ହଉଛି ନେମାଳ। ପଦ୍ମବନ ପୀଠ କୁହନ୍ତି। ଆଉ ସେ ଉଠି ସେି ପଞ୍ଚସଖା ନାଁ ରେ ସେ ଜଣେ ସଖା ପୂଜା ପାଉଛନ୍ତି ଆଉ। ତ ଅ ତାଙ୍କ ପାଖକୁ ଆମେ ଯାଇଥିଲୁ ଏବେ ବହୁତ ଭିଡ ଥିଲା। ମନ୍ଦିର ଏବେ ମନ୍ଦିର ଆଉଥରେ ପୁର୍ଣ୍ଣ ନିର୍ମାଣ କାର୍ଯ୍ୟ ହଉଛି ତ। ତ ସେଥିପାଇଁ ଟିକେ ଏ ଭିଡ ରହୁଛି ପ୍ରାୟତଃ ମନ୍ଦିରଟା। ଆଉ ସେଠି ଆମେ ଭୋଗ କଲୁ, ଦୀପ ଦେଲୁ ଆଉ ବୁଲିକି ଆସିଲୁ ଆଉ। ଆଉ ସେଠିକାର ଗୁପଚୁପ ବି ବହୁତ ମାନେ ଟେଷ୍ଟି ଥାଏ। ଖାଇବା ପାଇଁ, ଆଜ୍ଞା।
ଆଉ ଖରା କେମିତି ଆପଣ ସେ ପୁଟରେ ଗରମ।
ସାର୍ ଖରା ଗରମ କଥା ଆଉ କୁହନ୍ତୁନି ବହୁତ ଗରମ ହଉଚ ଏଠି ମାନେ ଏ ବର୍ଷା ହଉଚ କିନ୍ତୁ ବି ବର୍ଷା ବର୍ଷା ଟା ଆମ ପାଇଁ ମାନେ ଲାଭ ଦାୟକ ରହୁନି। ବର୍ଷା ଯେମିତି ହଉଛି ଆମେ ଡରି ଯାଉଛୁ ଆହୁରି ମାନେ ଗରମଟା ବଢି ଯାଉଛି।
ଓହୋ।
ଆଜ୍ଞା।
ଗରମ, ଗରମ କଥା କାହିଁ କହୁଛନ୍ତି। ଏ ବର୍ଷା ଟିକେ ହବାରୁ କାଲି ଟିକେ ଆଶ୍ଵସ୍ତି ମିଳିଲା ରାତିରେ। ଆଉ ହିଁ ଦିନ ମାନ୍ ତ କୁହନ୍ତୁନି ଯେମିତି ଖରା ଆରମ୍ଭ ହୋଉ ଚି ଗୁଳଗୁଳି। କଷୟ ତାତି। ଆଉ ଏ ବର୍ଷା ଟିକେ ହବାରୁ ଯାହା ଯେମିତି ଟିକେ ଭଲ ଲାଗୁଛି। ନହେଲେ ପୁରା ବିରକ୍ତି ଲାଗୁଛି। ଏଇ ଗରମ ରେ ଅସହ୍ୟ ଗରମରେ ଗୁଳୁ ଗୁଳିରେ।
ଆଜ୍ଞା ଆଛା ଆପଣ ସାର୍ ରଜ ସଂକ୍ରାନ୍ତି ଆପଣଙ୍କର କେମତି କଣ କଟିଲା?
ନାଇଁ ମୋର ରଜ ସଂକ୍ରାନ୍ତି ଭଲରେ କଟିଲାଣି। ଏ ପର୍ଯ୍ୟନ୍ତ ବହୁତ ଭଲ ଅଛି। ସକାଳୁ ଉଠି ନିତ୍ୟ କର୍ମ ସାରି ଖିଆ ପିଆ ଟିକେ ଜଳଖିଆ କରି ଗାଧେଇ କିରି ପତ୍ନୀ ଆଉ ପିଲାଙ୍କୁ ଧରିକି ଯାଇ ଉଁ ଠାକୁରଙ୍କ ଦର୍ଶନ କରି ଆସିଲି। ଆଉ ଘରେ ଘିଅର୍ନର ପ୍ରସ୍ତୁତି ଚାଲିଛି। ଆଉ ଅରୁଆ ଭା ତ ତା ସହିତ ଘିଅ ଛୁଙ୍କ ଡାଲମା। ଆଉ ଆଉ ନାନାଦିି ବିଧି। ସବୁ। ଯାହା ଯେମଛି ହଁ ଆମ ଘରକୁ ଆମ ଘରକୁ କୁଣିଆ ଆସିଛନ୍ତି। ମୋ ମୋର ନିଜର ବ ଉଁ ସାନ ଭଉଣୀ ଆସିଛି। ଆଉ ମୋ ନିଜର ଶାଳୀ ଯେ ଜଣେ ଆସିଛି। ଆଉ ମୋ ଘରେ
ହୋଉ।
ମୋ ଭଣଯା ଆସିଛି।
ଆଜ୍ଞା। ଆଚ୍ଛା ଆପଣ ସେମାନଙ୍କୁ ନେଇକି ସେମତି କୁଆଡେ ବୁଲିବା ପାଇଁ ରଜରେ ଯାଇନାହାଁନ୍ତି?
ନାଇଁ ଆଉ ସେଇ ଅସହ୍ୟ ଗୁଳୁଗୁଳି ଗରମ ଆଉ କୁଆଡେ ବାହାରିନୁ। କାଲି ତ ଖିଆ ପିଆରେ ସମୟ ଗଲା। ଆଜି
ହଁ ସାର ଗରମ ସକାଶେ ମାନେ କେହି ବି କୁଆଡେ ଯାଉନାହାନ୍ତି ତଥାପି ସାର ଲୋକ ବହୁତ ମାତ୍ରାରେ ଭିଡ ଆଜି ଥିଲେ। ବୁଝିପାରୁଛନ୍ତି ମନ୍ଦିରରେ ବହୁତ ମା ତ୍ରାରେ ଭିଡ଼ ଥିଲେ। ଆଉ ସେ ଭିଡ ମଧ୍ୟରେ ଠାକୁରଙ୍କୁ ଦର୍ଶନ କରିବା ବି ବହୁତ କଷ୍ଟ ହେଇଗଲା।
ଆଜ୍ଞା ।
ଆଜ୍ଞା ।
ଯାହା ହଉ ଆପଣ ସକାଳୁ ଉ ଯାଇକି ଦର୍ଶନ କରିକି ଆଇଲେଣି ବହୁତ ଭଲ କଥା ଆଉ ଆପଣଙ୍କର ଖିଆ ପିଆ କଣ ପୁଣି ପ୍ଲାନିଂ
ଖିଆ ପିଆ ସାର ମୋର ହଁ ପ୍ଲାନିଂ ହଉଛି ଖିଆପିଆ ର ମାନେ ଅରୁଆ ହେଇଛି। ଆଉ ଅରୁଆ ଡାଲମା ଆଜିର ସଂକ୍ରାନ୍ତି ଯେହେତୁ ସବୁ ସାଧା। ତ ସେଇ ହିସାବରେ ଆମର ସାଧାରେ ହିଁ ସବୁ ଜିନିଷ ହେଇଛି।
ଆଚ୍ଛା ଆଚ୍ଛା ଭଲ ହେଲା ଆଉ। ସା କତିକ ଆହାର ଆପଣଙ୍କୁ ଟିକେ ମିଳିବ ଆଜି ଆଉ।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ। ନିଶ୍ଚିନ୍ତ।
ଆଜ୍ଞା ଆଉ ରଜରେ କଣ ପିଠାପଣା କଣ ଖାଇଛନ୍ତି?
ପିଠାପଣା ତ ସାର୍ ମୁଁ କହିବି ମାନେ ପୋଡ ପିଠା ଆଉ ଆମର ଯୋଉଟା କୁହନ୍ତି ଘି ଘି ପିଠା ଯୋଉଟା କୁହନ୍ତି ଆରିସା ପିଠା। ଆଉ ସେ ଆରିସା ପିଠା ଆଉ ଚକୁଳୁ ଏଇ ସବୁ ଜିନିଷ ତ ଏ ପର୍ଯ୍ୟନ୍ତ ଖିଆ ହେଇଯାଇଛି। ତାପରେ ଆହୁରି ବି ପ୍ଲାନିଂ ଅଛି ତ ଦେଖାଯାଉ ଆଉ କଣ ଯୋଜନା ସଫଳ ହଉଛି। ଏସବୁ ପିଠା ହେଇଛି ଆମ ଘରେ ଆଉ ଆଜି କିଛି ତ ଯେହେତୁ ସାଧା ଅଛି ସାଧା ଉପରେ ସବୁ ଜିନିଷ ହବ। ଆଉ ତାପରେ କାଲିକି ପୁଣି ବି ଗୋଟେ ସାଧା ବାର ବି ପଡି ଯାଉଛି। ଏମିତି ଏମିତି ରଜ ଚାଲିଛି ଆଉ ରଜ ଆମ ସ୍ତ୍ରୀ ଲୋକ ମାନଙ୍କର କଣ ଅଛି ସ୍ତ୍ରୀ ଲୋକ ମାନ କେବଳ ରଜରେ ଘରେ ବସିକି ପିଠା ପଣା କରିବୁ ଆଉ ଅଳତା ପିନ୍ଧିବୁ ନୂଆ ଡ୍ରେସ୍ ପିନ୍ଧିବୁ ନୂଆ ଶାଢୀ ପିନ୍ଧିବୁ ଆଉ ଏମିତି ଟିକେ କୋଉ ଜାଗାକୁ ଟିକେ ବୁଲିବା ପାଇଁ ଯିବୁ ଠାକୁର ଦର୍ଶନ କରିବାକୁ ଏତିକି ଆଉ।
ଆଚ୍ଛା।
ଆଜ୍ଞା।
ଆଉ ନୂଆ ମୁଭି କିଛି ଦେଖୁନାହାନ୍ତି ଆପଣ।
ଅ ମୁଁ ତ କହିବି ସି ମାନେ ଆମର ଯୋଉ କହୁଛନ୍ତି ସିନେମା ଦେଖିବାକୁ ମୁଁ ବହୁତ ଭଲ ପାଏ। କିନ୍ତୁ ମୋ ସ୍ଵାମୀଙ୍କର ସେ ସବୁ ଜିନିଷରେ ରୁଚି ନାହିଁ। ତ ସେଥିପାଇଁ ସିଏ ମତେ କୁଆଡେ ନେ ନିଅନ୍ତି ଏତେ।
ଆଚ୍ଛା ଆଚ୍ଛା ହୁଁ। ତଥାପି ଆପଣ ହିନ୍ଦୀ ସିନେମା ଦେଖନ୍ତି ନା ଓଡିଆ ସିନେମା ଦେଖିବେ
କେମୁ ଆମର ହିନ୍ଦୀ ହେଲା ବା ଆମର ଓଡିଆ ହେଲା ଆଉ ଓଡିଆ ସିନେମା ତ ଆଉ ଓଡିଆ ଯେହେତୁ ଆମେ ଆମେ ହଉଛି ମାନେ ଗର୍ବ ଆମେ ଓଡିଆକୁ ନେଇକି ଗର୍ବିତ। ତ ନିଶ୍ଚିନ୍ତ ଆମେ ଓଡିଆ ସିନେମା ଆଗକୁ ଦେଖିବା ଆଗକୁ ପସନ୍ଦ କରିବା ତାପରେ ଯାଇକି ହିନ୍ଦୀ ବୁଝିପାରୁଛ। ଛନ୍ତି ତ ମୁଁ ଓଡିଆ ସିନେମା ବି ଦେଖେ ହିନ୍ଦୀ ସିନେମା ବି ଦେଖେ।
ସେ ଯୋଉ ଆପଣ ସେ ଯେଉ ଦେଖିଛନ୍ତି ଗୋଟେ ଓଡ଼ିଆ ସିନେମା ଆସିଥିଲା। ହଁ ସେଟା କଣ ତ ଦ
ହୁଁ ହୁଁ।
ଦମନ।
ଆଜ୍ଞା। ନାଇଁ ମୁଁ ଦମନ ଦେ ଖିନି ଉଁ ମୁଁ ସିନେମା ଦେଖିଛି ମୁଁ ଆଗ କାଳରେ ଆମର ଯୋଉ କହୁଛନ୍ତି ନାଇଣ୍ଟିଜ ନାଇଣ୍ଟିଜ ରେ ଯୋଉ ସିନେମା ଗୁଡାକ ହଉଥିଲା ତ ସେଇ ସିନେମା ଭଳି ଆଉ ତ ସିନେମା ସେମିତି ଦେଖିଆକୁ ମିଳୁନି କିନ୍ତୁ ସେ ସିନେମା ସବୁ ମୁଁ ଦେଖେ ଆଉ ମତେ ବହୁତ ଭଲ ଲାଗେ ଆଉ ମୁଁ ଆଉ ଏଗେନ ମାନେ ସବୁବେଳେ ଦେଖିବାକୁ ଚାହେଁ ସେଇ ସିନେମା ଆଉ ଏବେ ଯୋଉ ସବୁ ସିନେମା ହଉଛି ପ୍ରାୟତଃ ଆମର ଯେମିତି ହେଲା କାହାଣୀ ଭଲ ନଥିବ କି କୌଣସି ଜି ଜିନିଷର ଗୀତ ଭଲ ନଥିବ ତ ସେଥିପାଇଁ ମୁଁ ସ ସବୁବେଳେ ଆମର ଆଗରୁ ଯୋଉ ଭଳିଆ ସବୁ ହଉଥିଲା ଆମର ମିହିର ଦାସ ଥିଲେ ଅଭିନେତା ତାପରେ ଆମର ଥିଲେ ସି ନ୍ଧାନ୍ତ ମହାପାତ୍ର ଥିଲେ ଅଭିନେତା ତ ସେଇ ତାଙ୍କ ବେଳେ ଯୋଉ ସବୁ ସିନେମା ତିଆରି ହଉଥିଲା ତ ସେ ବହୁତ ମାନେ କାହାଣୀ ବି ବହୁତ ଭଲ ଥିଲା ଗୀତ ବି ବହୁତ ଭଲ ଥିଲା ତ ଏଇ ମାନଙ୍କ ସିନେମା ଆମେ ଟିକେ ଦେଖିବାକୁ ବହୁତ ପସନ୍ଦ କରୁ।
ହଁ ସେ ଯୋଉ ରବିବାରେ ରଙ୍ଗୋଲି ଦିଏ ସକାଳୁ ହିନ୍ଦୀ ଗୀତ ଦିଏ ଆ ପଣ ଦେଖନ୍ତି ନାଇଣ୍ଟିଜର।
ନିଶ୍ଚିନ୍ତ ସାର ମୁଁ ମତେ ଗୀତ ଶୁଣିବା ପାଇଁ ବହୁତ ପସନ୍ଦ ମୁଁ ବହୁତ ଗୀତ ଶୁଣିବା ପାଇଁ ବହୁତ ଭଲ ପାଏ କିନ୍ତୁ ଏବେ କାମ ବ୍ୟସ୍ତତା ସକାଶେ ମୁଁ ନିଜକୁ ଗୀତ ଶୁଣିବା ପାଇଁ ଟାଇମ ଦେଇପାରୁନି। ସମୟ ବହୁତ କମ ପଡୁଛି କିନ୍ତୁ ମୁଁ ଗୀତ ଶୁଣିବା ପାଇଁ ବହୁତ ଭଲ ଲାଗେ। ତ ସେଥିପାଇଁ ମୁଁ ବେଶୀ ଓଡିଆ ଗୀତ ହେଲା ହିନ୍ଦୀ ଗୀତ ହେଲା ବା ମୋର ଠାକୁରଙ୍କର କୌଣସି ପ୍ରକାର ଭଜନ ହେଲା ଆଗରୁ ଯେମିତି ସବୁ ଆସୁଥିଲା ଭଜନ ତ ସେଇ ସବୁ ଜିନିଷ ବା ସେଇ ସବୁ ଗୀତ ମତେ ଶୁଣିବା ପାଇଁ ବହୁତ ଭଲ ଲାଗେ।
ଯାହା ହଉ ଆପଣଙ୍କର ଏ ପ୍ରକାର ରୁଚି ବହୁତ ଭଲ ରୁଚି ଆଉ ଆପଣ ଏସବୁ କଥା କହିଲେ ବହୁତ ଭଲ ଲାଗିଲା ମୋର ବି ମୁଁ ବି ଗୀତ ଶୁଣିବାକୁ ଭଲ ଭଲ
ଆଜ୍ଞା ଆପଣ କୋଉ ପ୍ରକାରର ସଙ୍ଗୀତ ଶୁଣନ୍ତି?
ସବୁ ପ୍ରକାର ସଙ୍ଗୀତ ଶୁଣେ। ସେମିତି ନୁହେଁ କି ମୁଁ ଗୋଟେ ପ୍ରକାରର ଶୁଣେ ମୁଁ ସବୁ ପ୍ରକାର ର ଶୁଣେ। ଆଉ ମୁଁ ତିକେ ସଙ୍ଗୀତ ଶୁଣିବା ପାଇଁ ଭଲ ଲାଗେ।
ଆଚ୍ଛା ଆପଣଙ୍କୁ ତାହେଲେ ସ ଆପଣଙ୍କୁ ଯୋଉ ସିନେମା ସବୁ ଆସୁଛି ଆମର ଆଗ କାଳରେ ଯୋଉ ସିନେମା ଥିଲା ସେ ସବୁ ଜି ସିନେମା ଦେଖନ୍ତି ନା ଏବେ ଯୋଉ ସିନେମା ସବୁ ବାହାରୁ ରୁଛି ସେ ସବୁ ସିନେମା କୁ ବେଶୀ ପସନ୍ଦ କରନ୍ତି?
ମୁଁ ଆଗ ଆଗରୁ ଯୋଉ ସିନେମା ଆସୁଥିଲା ତାକୁ ସବୁ ଦେଖିଛି ଏବେ ବି କିଛିଟା ସିନେମା ଭଲ ଲାଗେ କେତେବେଳେ କେମିତି ସିନେମା କେତେଟା ସିନେମା ଭଲ ଲାଗେ ନା। ସବୁ ପ୍ରକାର ର ଦେଖେ। ଆଉ । ଯୋଉ ସିନେମା ଗୁଡାକ ବହୁତ ମାନେ ପପୁଲାର ହୁଏ ସେଇ ସିନେମା ଗୁଡା ଦେଖିବାକୁ ମତେ ଟିକେ ବେଶି ଆ
ହୁଁ ।
ଆ ସବୁ ସିନେମା ଦେଖେନି ମୁଁ ଏତେ ଯୋଉ ସିନେମା ପପୁଲାର ହୋଇ ଅଧିକା ଟିକେ ହୁଏ ମତେ ସେଇ ପ୍ରକାର ସିନେମା ମୁଁ ଟିକେ ଦେଖେ ନଚେତ ମୁଁ ଏତେ ସିନେମା ବି ଦେଖେନି। ଆଉ ଆପଣ ଖିଆ ପିଆ କରିବେ ବୋ ଧେ ଆଉ ନା ରୋଷେଇ ବାସ ସରିଲାଣି ନା ସରି
ହଁ ସାର୍ ଆମର ତ ଏବେ ରୋଷେଇ ସରି ସରିଲାଣି ଯେ ଆମର କିନ୍ତୁ ଖାଇବା ଟାଇମ ଟା ହେଇନି ନା। ତ ଆମେ ଗୋଟାଏ ବେଳେ ସମସ୍ତେ ସମସ୍ତେ ଖାଇବୁ ଆଉ ସେଥି ପାଇଁ ଏବେ ରୋସେଇ ସାରିଲାଣି ଆମେ ଟିକେ ରେଷ୍ଟ ନଉଛୁ ଆଉ ସମସ୍ତଙ୍କ ସହିତ ଟିକେ ଟାଇମ ସମୟ ବିତଉଛୁ ଟିକେ ଯେହେତୁ ରଜ ସଂକ୍ରାନ୍ତି ଘରେ ସବୁ ଆମର କୁଣିଆ ଅଛନ୍ତି ତ ସେମାନଙ୍କ ସହିତ ଟିକେ ସମୟ ବିତଉଛୁ ଆଉ ଏମତି ଏମିତି କରିକି ଆମେ ପାଳନ କରୁଛୁ ଆଉ ଓ ହୋ ଆଜ୍ଞା ଆପଣ କଣ କଣ ମାନେ ଆଉ କଣ ସବୁ ଯୋଜନା ରଖିଛନ୍ତି।
ନାଇ ଆଉ କଣ ସେମିତି କିଛି ଯୋଜନା ନାହିଁ। ଘରେ ଅଛି ଅଛି ଖରା ହଉଛି ପ୍ରବଳ କୁଆଡେ ଯାଇନି। ଆଉ ଆଉ ଟିକେ ଗଲେ ଖାଇବା ଆଉ ଖାଇକିରି ପୁଣି ଟିକେ ରେଷ୍ଟ ନବା ଦେଖିବା ଆଉ।
ଛି ।
ଆଜ୍ଞା ଆଜ୍ଞା ଠିକ ଅଛି।